ହାଲୋ।
ହଁ କଣ କରୁଚ?
ଭଉଣି କଣ କରୁଛ ମୁତ ଏଇ ବସିଛି ତମେ?
ମୁଁବି ବସିଚି।
ଆଛା ଭଲ ଆଉ ସକାଳୁ ଖାଇବା ସରିଲାଣି?
ହଁ।
ଆଛା, କଣ ଖାଇଲ?
ମୁଁ ଖାଇଲି ବିସ୍କୁଟ ଆଉ ନଡ଼ୁଆ ଆଉ ସେଓ ଭଜା।
ଆଛା ଏବେ ଆଉ କିଛି ଖାଇବନି ରୁଟିକି ଭାତ?
ନାଇଁ ଏବେତ କିଛି ହେଇନି। ଆ ମା କରୁଛନ୍ତି ଖାଇବି ଆଉ।
ଭଲ ଆଉ।
ତମେ କଣ ଖାଇଚ?
ମୁଁ ଖାଇନି ଏପରିବା ବସିକି କାଟୁଥିଲି ସନ୍ତୁଳା ହବ ହେଲାକି। ଅଟା ତଳିଦେଲି ରୁଟି କଲି ରୁଟି ସନ୍ତୁଳା ଆଉ ଏବେ ପାଇଁ।
ଓହୋ ସନ୍ତୁଳା କୋ କେମିତି ବନେଇଲ?
ସନ୍ତୁଳା ଦେଖ ପରିବା ଯାସବୁ ଥିବ ଆଳୁ ସାରୁ ବାଇଗଣ। ଗାଜର ଆଉ ଜହ୍ନି ବୋଇତାଳୁ ସବୁ କାଟି ଦେଇକି ତାକୁ ଧୋଇକି ତାକୁ ନେଇକି ସନ୍ତୁଳିବାର ଅଛି। ତେଲ ପକେଇ ଦେଇକି ସେଥିରେ ଜିରା ସୋରିଷ ଲଙ୍କା ଶୁଖିଲା ଲଙ୍କା ଏତିକି ପକେଇ ଦେଇିକି କି ତାକୁ ଟିକେ ଭାଜି ଦେଇକି ପିଆଜବି ତାକୁ ଟିକେ ଭାଜି ଦେଇକି ତାପରେ ପରିବାକୁ ପକେଇଦେବାର ଅଛି ହେଲା କି।
ପରିବାକୁ ତାପରେ ଢାଙ୍କି ଦେଇକି ର ଖି ଦବ ତାପରେ ପୁଣି ସେଇ ଯୋଉ ଲୁଣ ହଳଦୀ ବି ଟିକେ ଟିକେ ପକେଇଥିବ ଟିକେ ଟାଇମ୍ ପରେ ପୁଣି ସିଝିଲା ପରେ ସନ୍ତୁଳା ଆଉ ରୁ ସନ୍ତୁଳା ତାପରେ ପ୍ରସ୍ତୁତି କରି ଖାଉନ ଭଲ।
ହଁ ସନ୍ତୁଳା ହଁ ସନ୍ତୁଳା ଟା ଆମ ଦେହ ପାଇଁ ଭଲ ଯେତେବେଳେ ଆମର ଦେହ ଖରାପ ଥାଏ ଉଁ ଯୋଉ ଡା ସେମାନେ କୁହନ୍ତିନି କି ଖାଅ ବୋଲି ସନ୍ତୁଳା।
ପୁରା କୁହନ୍ତି ପରିବା ଜିନିଷ ବେଶୀ ଖାଇବ ଆଉ ତମେ ଚା ବିସ ସ୍କୁଟ୍ ନହେଲେ ଖାଉଛ ଆଉ ଏଥିରେ ମୋଟା ହବନିନା ନାଁ ଦେହ ଭଲରେ ରହିବ।
ନାଇଁ ନାଇଁ ସକାଳୁ ଆଜି ଟିକେ ଲେଟ୍ ହେଇଗଲା ତ ଆ ଉଁ ଏ ଉଁ ଯୋଉ ଜଲ୍ଦି ମାନେ ଖାଇବା ଆସିବାର ଥିଲା ଜଲ୍ଦି ଖାଇବାର ଆସିବାର ଥିଲା। ତ ସେଥିପାଇଁ ଖାଇଦେଲି ବିସ୍କୁଟ ଏବେ ମା କଣ କରୁଛନ୍ତି ଯାଇଁକି ଖାଇ ଥିଲିଆଉ ଆସିଥିଲି ଟିକେ ବାହାରକୁ।
ଭଲ ଆଉ ଭଲ ଆଉ ଖରାବେଳେ ପୁଣି ଖରାବେଳେ କଣ ସବୁ କେମିତି କଣ କରିକି ଖାଇବ?
ଆମର ଖରାବେଳେ ଭାତ ହୁଏଇ ରା ତା ସହିତ ଲଗେଇ ଖିଆ ଡାଲି ନହେଲେ ତରକାରୀ ଡାଲମା।
ଆଛା ହଁ ହଁ ହଁ ବୁଝିଲି। ଆମରି ବି ତ ସେମ୍ ଆମର ବି ସେଇ ଭାତ ଡାଲି ତରକାରୀ ଭଜା ଏମିତି ହୁଏ। ଆଜି ଆମ ଘର ପାଖରେ ଗୋଟେ ଛୁଆର ଜନ୍ମଦିନ ଅଛି ଆମ ଗ୍ରାମଦେବତୀ ପାଖରେ ଭୋଜି ଦେବେ ହେଲା କି।
ଓହୋ ଆଜ୍ଞା।
ହଁ କଣ କୋଉଠି ଅଛ କି ତମର ବ୍ୟାଗଗ୍ରାଉଣ୍ଡ୍ ର ଭଏସ୍ ସୁଭୁଛି ବହୁତ।
ଏଇଠି ଯୋଉ ଅଛନ୍ତି ତ ଟି
ଆଉ ଟିକେ ସାଇଟ୍ ହେଇଯିବ ସେଇଠୁ ହାଲୋ। ହାଲୋ।
ଆଉ ତମର କଣ ଖରାବେଳେ ଖାଇବା?
ଏଇ ପରା ଭୋଜି କହିଲି ନାଁ ଭୋଜି ଅଛି ଗୋଟେ ଖାଇବାକୁ ଯିବୁ ସବୁ ସେଇଠି। ଆଉ ତ ପାଳନ କଲ?
ରଜ? ହଁ ରଜରେ ଯାଇଥିଲି ବୁଲିବା ପାଇଁ। ରଜରେ ଯାଇଥିଲି। ହଁ ପୁରା ତିନି ଦିନ ବୁଲିଛି। ନୂଆ ନୂଆ ଜାଗା ସବୁ ଯାଇନାହାନ୍ତି କି?
ଅଛ ନାଁ ବାହାରେ କୋଉଠି ରହୁଛ ଗାଁ ରେ?
ନାଇଁ ଏବେ ଗାଁରେ ଅଛି। ଏଇ ପାଖ ଆଖ ଜାଗାକୁ ଯାଇଥିଲି ନା ମୁଁ ଯାଇନଥିଲି।
ଆଉ ଡ୍ରେସ୍?
ହଁ ଡ୍ରେସ୍ ହେଇଥିଲା ଦି ହଳ କୁର୍ତ୍ତି ଖାଲି କରିଥିଲି।
ବଢିଆ ଆଉ ଆଉ ପିଠା ଫିଠା କଣ ସବୁ ଖାଇଲ ଘରେ କଣ ସବୁ ବନେଇ
ହଁ ପୋଡ ପିଠା ଆଉ ଗୋଟେ ହେଲା ସିଝା ପିଠା।
ଆଛା ଭଲ ଆଉ। ମତେ ପୋଡ ପିଠା ଖାଇବାକୁ ଇଛା ହଉଛି ତମଠୁ ଶୁଣିକି ଏବେ।
ଆସୁନା ଆମ ଘରକୁ ଖାଇବ।
ହଉ ଡାକିବା କଥା ନାଁ ରଜ ଆଗରୁ ଆଉ ଏବେ ରଜ ସରିଲାପରେ ଡାକୁଛ ମୁଁ କହିବାରୁ ମୁଁ ଯିବି ନାଁ?
ହଁ ସେଥିରେ କଣ ଅଛି ରଜ ସରିଗଲା କଣ ହେଲା ଆମର ପିଠା ଅଛି।
ଥିବ ମୋ ପାଇଁ ପୁଣି ଏବେ ତମ ମା ହଇରାଣ ଏବେ ଏବେ ପିଠା ବନେଇବେ କେତେ କାମ ତାଙ୍କର ଏଇ କଥା କହୁଛି।
ହୁଁ ଗୋଟେ ଗୋଟେ ଛୋଟ ତାଟିଆ ରେ ବିରି ଆଉ ଗୋ ସେଠି ଚାଉଳ ପକେଇଦେଲେ ସାଙ୍ଗେ ସାଙ୍ଗ ଭେଦି ଯିବ ବାଟି ଦେଇକି ସାଙ୍ଗେ ସାଙ୍ଗେ
ଆଚ୍ଛା ଆଚ୍ଛା ତାହେଲେ ତମକୁ ଆସୁଛି ଆଉ।
ହଁ ଜାଣିଛି ଟିକେ ଟିକେ।
ଆଛା ଭଲ ଆଉ ଆଉ ପାନ ଖାଇଲ କି ନାଇଁ?
ହଁ ପାନ
ହ
ପାନ ଖାଇନି ମାନେ ମୁଁ ପାନ ଖାଏନି।
ହୁଁ।
ହଉ ହଉ।
ହଉ
ଆଉ
ଆଉ କଣ କହୁଛ ଏବେ ପଢାପଢି କେମିତି କଣ ସବୁ ଚାଲିଛି।
ହଁ ଏବେ ଏବେ ପଢ଼ା ପ୍ଲସ୍ ଥ୍ରୀ କରୁଛି।
କୋଉ ୟାର କି ଏବେ?
ମୋର ଏଇ ଫାଷ୍ଟ ୟାର ମାନେ ଫାର୍ଷ୍ଟ ସେମିଷ୍ଟର ସରିଛି। ଆଉ ସେକେଣ୍ଡ ସେମିଷ୍ଟର ସରିଛି ବୋ। ଏବେ ତ କଲେଜ ସେଇ କ ସ୍କୁଲ ସବୁ ଖୋଲିଲାଣି କି ଏବେ। ଏବେ ଖୋଲିଲା ଆ ଏବେ ଗଲେ ସେକେଣ୍ଡ ସେମିଷ୍ଟାର ହେଇଯିବ।
ଆଛା ବୁଝିଲି ଭଲ ଭଲ ମନ ଦେଇକି ପଢ ପଢିପାରିବ ମୋର ଏବେ ଗ୍ରାଜୁଏସନ ସରିଛି।
ହଁ ହଁ।
ହଁ ରାଜ ଅଛି ପରୀକ୍ଷା ଫଳ ଫଳ ସବୁ ଯାହାବି ସବୁ ଭଲ ଫଳ ତ ପାସ୍ କରିଦେଇଛନ୍ତି ଭଲ ତମେ ବି ମନ ଧ୍ୟାନ ଦେଇକି ପଢ। ପଢା ପଢି ସବୁବେଳେ ଶୁଣ ଶୁଭୁଚିନା ପୁଣି ମୋ ଭଏସ? ହୁଁ ପଢାପଢି ସବୁବେଳେ ଦେଖ ଆମ ତ କଲେଜ ମାନେ ଯାଉଛନ୍ତି ନା ଆମ ସ୍କୁଲି ବସ ଆସିକି ବୁଝେଇକି ହାତ ଧରିକି ଲେଖେଇବେ ଏତେ କାମ କେହି କରିବେନି ହେଲା କି? ଯେତେବେଳେ ଯାହା ସାର୍ କି ମ୍ୟାଡ଼ ଯାହା ବି ପଢଉଛନ୍ତି ହଁ ମନଧ୍ୟାନ ଦେଇକି ବୁଝିବ ସେ ଜିନିଷ କାହିଁକ ନା ସେ ଥରେ ଥର କରେ ଖଲି କହି ଦେଇକି ଯିବେ ଆଉ ନୋଟ ଡାକି କି ଚାଲି ବେ ତମେ ନୋଟୁ କୁ ଲେଖିବ ହେଲା କି।
ହଁ ବେସିକାଲି ଯଦି ଆମେ ନୋଟ ଟାକୁ ବେଶୀ ଭଲ ଭାବରେ ପଢିବା ନା ତ ଆମର ବହୁତ ମନ ରହିବ।
କହିଛ ସାର୍ ମ୍ୟାଡ଼ମ୍ ଏ ଯୋଉ ନୋଟ ଡାକନ୍ତି ସେ ବୁକ୍ସୁ ରୁ ଡାକନ୍ତିିନି ସେ ତାଙ୍କ ହିସାବରେ ଛୁଆ ମାନଙ୍କ ପାଇଁ ବି କେମିତି ସୁବିଧା ହବ ସେଇଟାକୁ ଖୋଜିକି ବାହାର କରି ଲେଖିଥାନ୍ତିଲା ହେଲା କି ହେରା ଆମ୍ ଛୁଆ ମାନଙ୍କ ପାଇଁ ବି ସୁ ସୁବିଧା ହୁଏ ସେଇଟାକୁ ଲେଖିବ ତମେ ସେଇଟା ପୁଣି ଘରେ ଆସିକି ପୁଣି ଥରେ ପଢିବ ତାପରେ ମନେ ରହିବ।
ହଁ। ଆଉ ଆଉ ତମ ଘରେ ସମସ୍ତେ କଣ କରୁଛନ୍ତି?
ହଁ, ଆମ ଘରେ ସବୁ ଭଲ ଅଛନ୍ତି। ସବୁ ନିଜ ନିଜ କାମରେ ବ୍ୟସ୍ତ ଅଛନ୍ତି। ହଁ ପା ଆଉ ତମ ଘରେ ସବୁ କଣ କରୁଛନ୍ତି ଏବେ?
ଆମ ଘରେ ମମି କରୁଥିଲା ଖାଇବା ପାଇଁ ବାବା ଯାଇ ଲେ ଗାଡିରେ।
ଆଚ୍ଛା ଭାଇ ଭଉଣୀ କିଏ ଅଛନ୍ତି ନା?
ନାଇଁ।
ଆଚ୍ଛା ଭଲ ଆଉ ଆଉ ସବୁ
ଆଉ
ମୁଁ କହିଲି ହଁ ମୋର ବଡ ଭଉଣୀ ଅଛି ସାନ ଭାଇଟେ ଅଛି ମ-ମଝିରେ। ଆଉ ତମ ଘରେ ସବୁ ଭଲ ଅଛନ୍ତି?
ହଁ ଆମ ଘରେ ସମସ୍ତେ ଭଲ ଅଛନ୍ତି।
ଆଚ୍ଛା ଭଉଣୀ ଚାଲୁନ ଆମେ କୁଆଡେ ଗୋଟେ ବୁଲିଯିବା ଏବେ ଏବେ ତ ଆମେ ସବୁ ଗାଁରେ ଅ ଛେ ହେଲା କି ସାଙ୍ଗ ସାଥି କୁଆଡେ ମିଶିକି ଯାଆନ୍ତେ ଆମ ଘର ପାଖ ଛୁଆ ଯିବେ ପୁରୀ ଆମ ଘର ପାଖ ଛୁଆ ଦି ତିନଟା ମୁଁ ଆଉ ତମେ ତମ ଘର ପାଖକୁ ଯଦି କିଏ ଅଛନ୍ତି ଆମ ବ୍ୟାଚ ପିଲା ଚାଲୁନା ବୁଲିଯିବା।
ଯିବା।
ଟିକେ ଭଲ ଲାଗୁନି ରଜରେ କ ଏଇ ଗ ରଜରେ କଣ ଏ ଘର ପାଖୁକୁ ଖାଲି ବୁଲା ବୁଲି କରିଆ କଥା ହଁ କି ନାଇଁ?
ହୁଁ ହୁଁ।
ଗୋଟେ ପୁରୀ ଯଦି ଯାଇକି ଟିକେ ବୁଲିକି ଆସନ୍ତେ ଭଲ ହୁଅନ୍ତା। ବାହାରେ ଭୋଜି ଟେ ବି କରନ୍ତେ।
ହଁ ବାହାରୁକୁ ଗଲେ ବୁଲା ବୁଲି କଲେ ବଢିଆ ଲାଗେ ନା?
ହଁ ସେଇଟା ମଜା ନା ଆଉ ପୁଣି କିଏ କୁଆଡେ ସବୁ ଏବେ ଛାଡି ଛୁଡି ପଳେଇବା ପଢା ପଢି କି କାମ ପାଇଁ ଏ ସରଲା ଏବେ ଖରା ଛୁଟି ରେ ସବୁ ଆସିକି ଘରେ ଅଛେ ଟିକେ ମଜା ଲାଗିବ।
ହଁ।
ହଁ ଆଉ ତମେ କଣ କହୁଚ?
ଦେଖିଆ ମୁଁ ଘରେ ପଚାରେ ଘରେ ପଚାରେ କଣ କହୁଚ ମାଆ ବା-ବାପାଙ୍କୁ କହୁଚି ଜାଣିଚୁ ଟି?
ଓହୋ ଆଉ ତମ ଘର ପାଖ ଛୁଆ?
ହଁ ମୁଁ ତାଙ୍କୁ ବି କହିବି। ମାନେ ମୋ ଘର ପାଖେରେ ଆମ ଆମ ଘର ପାଖେରେ ତ ଏତେ ଛୁଆ ନାହାଁନ୍ତି ମାନେ ବଡ ଝିଅ କେହି ନାହାନ୍ତି ତ ମୋର ସାଙ୍ଗ ଅଛି ଗୋଟେ ଉଁ ତାକୁ ଦେଖିଆ କହିବି ମାନେ ଘର ଦି ଚାରି ପାଞ୍ଚ ଗୋଟେ ଘର ଛାଡିକି ତାଙ୍କ ଘର।
ଆଚ୍ଛା ବୁଝିଲି। ତମେ ଜଣେଇବ କାଳେ ଆମେ ଦଶ ପନ୍ଦର ଜଣ ଭିତରେ ଗଲେ ନା ଭଲ ଟିକେ ମ ଜା ମଜା ଲାଗେ ଏ ବାହାରେ ଖାଇବା ବନେଇକି ରୋଷେଇ କରି ଖାଆନ୍ତି ହଁ।
ମଜା ମସ୍ତି ପୁରା ଉଁ କରିବେ ଭଲ ଲାଗିବ।
ହଁ ଏମିତି ଆଉ ଘରେ ବସି ବସିକି ଭଲ ଲାଗୁନି। ଚିଡା ଚିଡା ଲାଗୁଛି ଖାଲି ଉଁ ଆଉ କିଏ ବନ୍ଧୁ ବାନ୍ଧବ ସବୁ ଆସିଛନ୍ତି ନା?
ଅଁ ବନ୍ଧୁ ବାନ୍ଧବ କଣ ଆ ମ ମୋର ତ ଦିଦି ହରିକା ମାନେ ମୋ ବଡାଆପାଙ୍କ ଝିଅ ହରିକା ସବୁ ଆସିଥିଲେ ତାପରେ ମୋର ମୁଁ ଯାଇି ଥିଲ ମାନେ ମୁଁ ମୋ ମାମା ଯାଇଥିଲୁ। ମୋ ମାମଁ ଘରକୁ ମୁଁ ତ ଯାଇଥିଲି ମାନେ ଏଇଠି ଅ ରଜ ତିନି ଦିନ ପୁରା ଯାଇଛି ଗୋଟେ ନୂଆଁ ଗାଁ
ଓଲୋଉ ଭଲ ବୁଲୁଛ ସବୁ ମୁଁ ତମର ଫଟୋ ଦେଖିଥିଲି ପରା ତମେ ହଁ।
ତ ମାନେ ଏତେ ପାହାଚ ଅ ଚଢି ଚଢି ମାନେ ଗୋଡ ବିନ୍ଧିଲା।
ଆଛା। ସେ ତ ବହୁତ ଉପରକୁ ସେ ଠାକୁର ମୁଁ ଜାଣିଛି। ମୀଙ୍କର ସେଠିକାରେ ମାଙ୍କଡ଼ ବି ବହୁତ ଅଛନ୍ତି ମୁଁ ଶୁଣିଛି।
ହଁ ବହୁତ୍ ମାଙ୍କଡ଼ ମନେ ପୁରା ଚୁ ନା ନା ଆମେ କିଛି ସେମିତି ଜିନିଷ ହିଁ ନେଇନଥିଲୁ। ଯୋଉମାନୋନେ ଏ ସେ କୁନି କୁନି ମାଙ୍କଡ।
ଭଲ ହୋ। ଗୋଟେ ମାଙ୍କଡ଼ ସେଠୁ ନେଇ ଆସିଥାଆନ୍ତୁ ଯଦି ଭଲ ହେଇଥାଆନ୍ତା ଆମେ ଆଣି। ପା ପା।
ପୁରା ଚୁଇଁ ଚୁଇଁ ପୁରା ଚୁଇଁ।
କୋଉଦିନ ଯାଇଥିଲ?
ଏଇ ଲାଷ୍ଟ ରଜ ଦିନ ଯାଇଥିଲି।
ଆଛା ଆଛା ଭଲ ଆଉ।
ତମେ।
ମୁଁ କୁଆଡେଯାାଇିନି ମୁଁ ଯାଇଥିଲି ଦି ମାସ ତଳେ ଆମେ ଆମ କଲେଜ ଛୁଆ ଆମେ ସାତ ଆଠ ଜଣ ବୁଲିବାକୁ। ସେ ମହାବିନାୟ ଯାଇଥିଲୁ ମହାବିନାୟକ ସେ ପାଖରେ ଗୋଟେ ପାର୍କ ବି ଅଛି ବଢିଆ ବଡ ପାର୍କ। ଯାଇକି ମହାବିନା ମନ୍ଦିର ଗଲୁ ସେଠି ଠାକୁରଙ୍କ ଦର୍ଶନ ଭଲରେ ଭଲ ହେଇକି
ହୁଁ।
ଗଲୁ ସେଠି ବୁଲା ବୁଲି ଆସି ବାଟରେ ହୋଟେଲରେ ଖାଇ ପିକି ଘରକୁ ଫରିଲୁ ଆଉ ଏମିତି। ଆମେ ଚାଲ ଆମେ କେବେ ଚାଲ ପିକନିକ ଯିବା ବୁଲି ନାକି। ଏଇଟା ଭଲ ହଁ। ସେଇଠିକି ବୁଲାବୁଲି କରିବା ସେ କେମିତି ଯିବା କହିଲ ବସ ରେ ନା ଟ୍ରାଭେଲର କରିବା କେମିତି କଣ ଯିବା
ଆଗେ କେତେ ଜଣ ଯିବା ଆଗେ ଆମେ ଜାଣି ଦିଅନ୍ତୁ ମାନେ କିଏ କିଏ ଯିବେ କେତେ ଜଣ ଯିବେ ତାପରେ ତାଙ୍କୁ କହିବେ କି ଘରେ ପଚାରିବେ ଘରେ ରାଜି ହଉଛନ୍ତି ନାଇଁ ତାପରେ ଆମେ ଡିସାଇଡ କରିବା କି କଅଁ। ଯିବା କି କେତେ ପଇସା ତୋଳେଇକି କଣ କରି କେମିତି କରିବା କି ନଁ କରିବା ତାପରେ ସବୁ ଭାବିବା ଠିକ୍ ଅଛି।
ଆଚ୍ଛା ଆଚ୍ଛା ବୁଝିଲା ଆଗେ ପିଲାଠିକ୍ କରିବା ଦରକାର ହଁ କି ନାଇଁ।
ହଁ ଆଗେପିଲା ଠିକ୍ କରିବୁ ପୁଣି ପିଲାଙ୍କୁ ତାଙ୍କୁ କହିବୁ କି ଯେ ସି ତାଙ୍କ ଘରେ ପଚାରିବେ। କହା ଘରେ ଛା